ହ୍ୟାଲୋ। ହ୍ୟାଲୋ। ଶୁଭୁନିକିି? ହ୍ୟାଲୋ। ହଁ ତମର ଟିକେ ନେଟୱାର୍କ ନାହିଁ ବଧେ ତୋର ଟିକେ ନାହିଁ ବୋଧେ କାଇଁ କଣ ଶୁଭୁ ହଁ ଏବେ ଶୁଭିଲା। ହ୍ୟାଲୋ।
ହଁ କହ ସାଙ୍ଗ କଣ କରୁଥିଲୁ।
ଏଇ କିଛି ନା ଆସିି ଛାତରେ ବସିଥିଲି ବୋଲି ଦେଖିଆ କଲ୍ କରେ କଣ କରଛି କଣ ନାହିଁ ଆଉ। ଆଉ ସବୁ ଭଲନା?
ହଁ ସବୁ ଭଳ ଆଉ ତୋର?
ଅ ହଁ ଭଲ ଆଉ ସେମିତି ସୁ ଖେ ଦୁଃଖେ ଯୋଉ ଆଉ କଣ ରଜ। ଜ ଫଜ ପାଇଁ ଡ୍ରେସ ଫେସ କିଣି ସାରିଲୁଣି ନା କିଣିନୁ?
ପଇସା ପତ୍ର ଅସୁବିଧା ଅଛି ତ ସେଥିପାଇଁ ମୁଁ ।
ଯୋଉ ତ ନେଟୱାର୍କ ଟା ଟିକେ ଶୁଭୁନି ଯେ ମତେ ଠିକସେ ଶୁବୁନି। ହଁ କହୁଛୁ ଅଧା ଅଧା ସୁଭୁଜିତ।
ମୁଁ କହିଲି ନାଇଁ ଏ ଏବେ ଟିକେ ପଇସା ପତ୍ର ନାହିଁ ସେଥିପାଇଁ ମୁଁ କିଣିନି ତ ରଜ କେତେ ଦିନ ଥିବ ।
ଅହଂ ଓହୋ। ହଁ ବା ମୁଁ ମୁଁ ବି କିଣିନି କଣ ପାଇଁ କହିଲୁ ମୁଁ ଭାବିଲି କିଣିବି ତ ନୂଆମାଲ ଆସିନଥିଲା। ବୋଲି ମୁଁ ବି ଯାଇଥିଲି ଯେ ଉଁ ଖାଲି ବାପାଙ୍କର ପୁଅ ହେରିଙ୍କାର ନେ ନେଇ ଆସି ପଳେଇ ଆସିଲି। ଆଉ। ଆଉ କିଛି ଦିନ ଯିବ ଗଲେ ଯାଇକି ଆଣିକି ଆସିବି ଆଉ।
ତୁ ପୁରୁଣା ମାଲ ଅଛି ନୂଆ ମାଲ୍ ନାହିଁ ନୂଆ ମାଲ ଆସିଲେ ଭଲ ଭଲ। ମୁଁ କାଇଁ ବେକେର ଟାରେ ସିଆଡୁ ଡ୍ରେସ ଆଣି ଫୁଣି ତୁ ମନକୁ ପାଉ ନଥିବ ସମସ୍ତେ ଭଲ ପିନ୍ଧୁଥିବେ ତୁ କହୁବୁ ମୁଁ କାଇଁ ଭଲ ପିନ୍ଧିଲିଣି ମନ ଗୋଟେ ଦୁଃଖ ହେବ।
ହଁ ବା। ସେଇଆକୁ ମୁଁ କହିଲି ହଁ ଆସୁଛୁ ଏକାଥରେ ନୂଆ ମାଲ ଯାଇକି ଏକାଥରେ ଭଲଟେ ଆଣି ବି ଆଉ ଏ ହାତରେ ଆଉ। ସେଇଆକୁ ଆଉ ଯାଇନି। ଆଉ ରଜରେ କୁଆଡେ କଣ ବୁଲାବୁଲି କରିବ?
ନାଇ ରଜରେ କୁଆଡେ ଯିବିନି ମୁ ଆମ ଘରେ
କଥାଗୁରା ଶୁଭୁନି। କଣ କହୁଛୁ।
ଏଥର ବୁଲାବୁଲି ଏତେ ବି କୁଆଡ଼େ ଯାଇନି। ବୁଲାବୁଲି ମୁଁ କିଛି କରିବିନି ବୋଲି ଭାବୁଚି ତୁ କୁଆଡେ ଯିବୁ କହ।
ଆ